ହ୍ୟାଲୋ।
ହଁ କଣ କରୁଚୁ।
କଣ? କରିବି ଘରେ ସବୁ ବସିଚୁ ଆଉ କାଲି ତ କୁଆଡେ ଗଲିଣିି ବୁଲିବାକୁ? ଏ ଘରେ ଟିକେ ଯାହା ଖେଲିି? ସନ୍ଧ୍ୟା ବେଳକୁ ତ ପୁଣି ଥରେ ବର୍ଷା ଆଇଲା ଯେ ଆଉ କୁଆଡେ ଯାଇନୁ। ଆଜି ବାହାରଚି ଯିବି ବୋଲି ଆମ ଗାଁ। ନା ଆମ ଆମ ଘରେ ଦୋଳି କରୁଚି ମୁଁ ଯୋଉ ଯାଉଚି ସେଟି ଦୋଳି କରୁଚି ସେଇଟି ତ ପଟା ଦୋଳି ତେ ଉଞ୍ଚାରୁ ପଡ଼ୁଚି ଯେ ତଳେ ପଥର ନଦା ହେଇଛି ସେ ଯୋଉ ମୁଁ ଡରିକି ଖେଳୁନି କାଳେ ପଡି ପୁଡା ଯିବ ଏତେ ବ ପୁଅ ପିଲା ମେଞ୍ଚେ ଥିବେ ସେଇ ଯୋଗୁଁ ଟିକେ ଖେଳୁନେଇଁ ଆଉ।
ହଁ
କା ନା ଥରେ ଗୋଟେ ଆର ବର୍ଷ ନା ପା। ଗଲିଣି ତଥାପି ଵ ଲୋକ ସବୁ ଯାଇଥିଲେ ଯେ ସବୁ ଚାରିଟା ବେଳୁ ଚାରିଟା ନା ସା ଚାରିଟା ରେ ଏମତି ପାଂସାଟା ବେଳକୁ ବର୍ଷା ଜୋରରେ ଆଇଲା ସାଡୁ ସବୁ ପଳେଇ ଆଇଚନ୍ତି।
ଓହୋ ହଁ ବା ସବୁ ବିଭିନ୍ନ ପ୍ରକାର ଖେଳ ହଉଛି ଇଆଡ଼େ ବି ଆମର ବର୍ଷା ହେଇଥିଲା ପୁରା ହଁ ଗରକେ ତଥାପି ପିଲାମାନେ କେ ଗଲେନି କହିଲେ ହଁ ଏ ହବନି ହେଲାଣି ବେତେ ବି ହେଲାଣି ଟିକେ ଟିକେ ପ କହୁଥିଲେ, ତା ଭିତରେ ପିଲାମାନେ ସବୁ ଖେଳିଦେଲେ।
ନା ଏପଟେ ଜୋରରେ ନାଦିକି ପକଉଛି, ପୁରା ଘଡ଼ଘଡ଼ି ବିଜୁଳି ଜୋରରେ ମାରୁଛି।
ଓହୋ ହଁ ଆମ ଆଡେ ବି ଏମତି ହଉଥିଲା, କିନ୍ତୁ ଖେଳିଦେଲେ କହିଲେ ସାରି ଦବା ପୁଣି ଆଜି ଗୋଟେ ଖେଳ ଅଛି ଝୋ ଝୋଟି ମା ମାନଙ୍କର ଶଙ୍ଖ ଫୁଙ୍କା ଏମିତି ଅଧା ଅଛି ତ ଆଉ ତାପରେ କାଲି କରା ହେଇଥିଲା ଯୋଉ ମାନେ ଗାଁ ର ବୋହୁ ମାନେ ସେମାନଙ୍କ ପାଇଁ କରାଥିଲା ଗୁପଚୁପ ଗୋଟେ ମିନିଟ ରେ କିଏ ଅଧିକ ଦଶ ତା ଭିତରେ କିଏ ଅଧିକ ଗୁପଚୁପ ଖାଇପାରୁଛି। ତାଙ୍କର ଗୋଟେ କାଲି କମ୍ପିଟେସନ ଥିଲା ଆଜି ଯୋଉତିକ ଅଛି ପୁଣି ସାରିବା ପାଇଁ ପଡିବ ନା ପାଇଁ କାଲିଟା ସାରିଦଲେ। ଆଉ କାଲି ବି ସନ୍ଧ୍ୟା ବେଳକୁ ଆମର ଡାକା ହେଇଥିଲା ସାତଟା ବେଳକୁ ଥିଲା ଯୋଉ କହିଥିଲି ମାନେ ଚ ଯୋଉମାନଙ୍କର ସେମାନଙ୍କୁ ଡାକା ହେଇଥିଲା ଗୀତ ଗାଇବା ପାଇଁ ତ ଭଜନ, ତ ସେମାନେ ବି କାଲି କରିଥିଲେ ଯେ, ସେମିତି ବର୍ଷା ଉଠିଲା ତ ସାଙ୍ଗେ- ସାଙ୍ଗେ ସେଠୁ ପୁଣି ଚେଞ୍ଜ କରିକି ଆମ ଗାଁରେ ଯୋଉ ଅଛି ପେଣ୍ଡାଲ ଯୋଉ ମାନେ ଆଜି ଉପରେ ଛାତ ପଡିଛି ସେଇଠିଠୁ ଆସିକି ସେମାନେ କଲେ ଯିଏ ଯୋଉଠି ବସି କି ହେ ପାଖାପାଖି ମନ୍ଦିର କୋଠ ଘର ଏଇଠି ସବୁ ଦେଖିଲେ ଝିପ୍-ଝିପ୍‌ ଟିକେ ପକାଇଲା ବର୍ଷା।
ଉଁ, ହୁଁ ଆଜି ଆମର ଏଠି ଆସିବ କଣ ଗୋଟେ କିଏ ଗୋଟେ ହିରୋଇନ ଟା ଆସିଛି।
ଓହୋ।
ହଁ, ହିରୋଇନ ଗୋଟେ କିଏ ଆଉଚି ମୁଁ ମୁଁ ତ ଏପର୍ଯ୍ୟନ୍ତ ଜାଣିନି ଆଜି ଦେଖିବା ଯିବି ବୋଲି ବାହାରିଛି ବଜାର ଯାଇ ଥିଲି ବଜାରରୁ ଆସିଲି ଆ ରଜ ଟା, ମୋର ପୁରା ବେକାର ହେଇଗଲା ଆଉ।
ହଁ, କାଲି ବେଶୀ ବେକାର ହେଇଗଲା କାଲି ପୁରା ପ୍ରବଳ ଖରା ଦିନରେ କରିଥିଲା ତାପରେ ଏ ଯୋଉ ଠିକ୍ ଦିପହର ସାଢ଼େ ତିନଟା ଚା ଚାରିଟା ବେଳକୁ ଟିକେ ଝିପ୍-ଝିପ୍ ପକେଇ ଦେଲା। ତାପରେ ରାତିରେ ବି ଆମ ଆଡେ ଟିକେ ବର୍ଷା କଲା ପରା ଦଶଟା ପର୍ଯ୍ୟନ୍ତ କରିଛି କିନ୍ତୁ ଝିପ୍-ଝିପ୍ ଏତେ ବି ନାଇଁ। ଝିପ୍-ଝିପ୍ ପକେଇ ଦଶଟା ପରେ।
ଖରା ଏତେ ଯୋରଷେ ହଉଚି ଯଦି କାଆଁଳିଆ ପାଗ ଟିକେ କରନ୍ତା ନାଁ ଖରା, ନା ବର୍ଷା, ପୁରା ମିଡିଲ ସାଇଜରେ ରହନ୍ତା। ଏକରେ ଖରା ହେଇଥିବ ମେ ମେକପ୍ ନେଇକି ଯାଇଥିବୁ ସବୁ ବହି ଯାଉଚି ମେକଅପ୍ ଗୁରା।
ହଁ, ତାର ପୁଣି ବର୍ଷା ହେଇଗଲେ ଏଆଡେ ରାସ୍ତାଘାଟ କାଦୁଅ ମାନେ ବେଶୀ ବର୍ଷା ବର୍ଷା ହେଇଗଲେ କଣ ରାଓ ସବୁ ଉଦା ହେଇଯିବ ଜାଗା ଗୁଡାକ ପଡିଆ ଜାଗାରେ ଖାରେ ହେଉଚି ମାନେ ସବୁ ଡ୍ରେସ ପେଣ୍ଟ ଲାଗିବ ସବୁ ଅପରିଷ୍କାର।
ହାଲକା-ହାଲକା କାଆଁଳିଆ ପାଗ କରନ୍ତା ଗରମ ଜମା ହୁଅନ୍ତାନି କାଆଁଳିଆ ପା ମାନେ ଗୁଳୁ ଗୁଳି ଅଧିକ ହଉଛି ଯେ ସବୁ ମାନେ ଗରମରେ ଝାଳ ବହିଯାଉଛି।
ହଁ। ଆଜି କଣ ଖାଇଥିଲୁ?
ଆଜି କଣ ହେଇଥିଲା, ଯେ ସଂକ୍ରାନ୍ତି ଭାତ, ଡାଲି, ପନିର୍ ଆଳୁ ତରକାରୀ।
ଓହୋ, ଆମର ବି ଆଜି ଅରୁଆ ହେଇଥିଲା ଆମ ଗାଁ ମନ୍ଦିରରେ ବି ଆଜି ସଂକ୍ରାନ୍ତି ଯୋଗୁ ମାନେ ଗାଁ ସମସ୍ତଙ୍କ ଏମିତି ପଇସା ଠୁଳେଇକି ଆଜି ଗାଁରେ ମନ୍ଦିରରେ ଭୋଜିି ଦିଆହଉଥିଲା। ସେଠି ବନା ହେଇଥିଲା ଭା ଭାତ, ଡାଲମା, ଖଟା, ଆଉ ଗୋଟେ ମିକ୍ସ ତରକାରୀ ଆଉ।
ଆ ହା।
ଏଇଆ ବନା ହେଇଥିଲା ମନ୍ଦିର ରେ ଅଧିକାଂଶ ଲୋକ ଜାଇକିନା ଖାଇଲେ ଯେ ମୁଁ ଆଜି ଘରେ ଖାଇଦେଲି। ଘରେ ଆମର ବି ବନାଇଥିଲା ମନ୍ଦିରର ବାବା ଟିକେ ଆଣିଦେଲେ ଖାଇବାର ଘରେ ଛତୁ ବନା ହେଇଥିଲା। ଆଉ କୁଣିଆ ବି ସବୁ କାଲି ଆମର ଆସିଥିଲେ ଛତୁ ଆଜି ପାଇଁ ବି ଥିଲା କିଣା ହେଇଥିଲା ଦି କେଜି କାଲି ବନାହେଇଥିଲା ଆଜି ଥିଲା। ଛତୁ ବନା ହେଇଥିଲା ଆମ ଘରେ ବି ସେଇ କାବୁିଲି ବୁଟା ନେଇ ସବୁ ମିଶେଇକି ସବୁ ତରକାରୀ ବନା ହେଇଥିଲା। ଭାତ, ଆଉ ଡାଲମା ବନା ହେଇଥିଲା ମନ୍ଦିରରେ ଜାଣିଥିଲୁ ଭୋଜି ତ ଆଣି ପକେଇଲୁ ଘରକୁ ଆଉ।
ହଁ, ମା କରୁଥିଲେ କହିଲେ କୁଣିଆ ଆଇଛନ୍ତି ସେ ମୋବାଇଲ ଛାଡିକି ପଳେଇଛି ଖେଳିବାକୁ।
ହଁ ଆମର ହେତେବେଳେ କାଲି ଖେଳ ହଉଥିଲା ଏଟା ପୁଚି ବି ହଉଥିଲା ମୁଁ ହେଥିରେ ଭାଗ ନେଇଥିଲି। ଆଉ ବେଲୁନ୍ ଯେମିତି ଚାପିକି ପିଠିରେ ଦୁଇ ଜାପି ଜାପି ଚାଲି ଚାଲି ଆସନ୍ତି ବେଲୁନ ପଡିବନି ମ।
ଢେରା ବି ନେଇଥିଲୁ। ସେଇଟା ନେଇଥିଲୁ ଯେ ମୋପା ଝିଅକୁ ମୁଁ ମିଶିକି ସେଟା କରୁଥିଲୁ ସେ ମୁଁ ହେଥିରେ ହେଲୁ ସେକେଣ୍ଡ। ଆ ପୁଚି ହଁ ମୁଁ ତ ପୁଚି ମତେ ଏତେ ଭଲସେ ଖେଳିଆସେନି ଟିକେ ଖେଳିଥିଲି ମୁଁ ତ ଫାଷ୍ଟ ଟିକେ ଉଠିକି ଆସିଲି ଭାରି ଆଉ ହାରିଗଲି ଫାଷ୍ଟ। ଖେଳୁ ଖେଳୁ ଆ
ଆ ତମକୁ ଅଭିନନ୍ଦନ ଆଉ।
ହଁ ହାଁ ଆମର ଏଟା ଯାଇକି ଶେଷ ଦିନ ଦିଅନ୍ତି ପ୍ରାଇଜ ପିଲାମାନଙ୍କୁ।
ହଁ ଆଜି ଆମକୁ ପ୍ରାଇଜ୍ ମିଳିବ ସେ ହିରୋଇନଟା ଆଉଚି ସେ ହିରୋଇନ ହାତରୁ ସମସ୍ତେ ପ୍ରାଇଜ୍ ନେବେ।
ଓହୋ ଯାହା ହଉ ଭଲ ଗୋଟେ କରୁଚନ୍ତି ନା ଆଉ। ସବୁ ଗାଁରେ ଏଥର ରଜ ମହୋତ୍ସବ ଗୁଟା ଏମିତି ପାଳନ କରା ହେଲାଣି ବଡ ଆକାରରେ। ଆମ ଗାଁରେ ଫାଷ୍ଟ ଯୋଉ ଥର ହେଇଥିଲା ଏତେ କିଛି ଏମିତି ଡେଭଲପ ହେଇନ ଥିଲା ଏଇଥର ବି ଡାକିଥିଲେ ସଙ୍ଗୀତାଞ୍ଜଳି କରିବା ପାଇଁ। କାଲି ଆଜି କାଲି ଡକା ହେଇଥିଲା ତାପରେ ଏଠୁ ଆଜି ଡି ପୁଣି କରାହବ ଏଇଠି ଆଜି ଆଜି କଣ କଣ ସବୁ ଫଙ୍କସନ ଅଛି ମା ମାନଙ୍କ ପାଇଁ ପୁଣି ରଖାଯାଇଛି ମା ମାନେ ଯୋଉମାନେ ରସଗୋଲା କିଏ ଗୋଟେ ମିନିଟ ଭିତରେ କେତେଟା ଖାଇ ପାରୁଛି।
ଆମର ଏଠି ଖାଇବା ଉପରେ ଚାଲିଛି ଏଠି ଆମର କିଏ ମାନେ ସ୍ତ୍ରୀ ଲୋକ କରି କେବେ ସେ ଝୋଟି ମାନେ ପକେଇ ପାରିବ କି ନଲେ ମୁରୁଜ
ଜଣ ଆଜି ହବ।
ହ ଆମର ଦେଖା ଝୋଟି ମୂର୍ଜ ପାଇଁ ସ୍ତ୍ରୀ ଲୋକ ଆଉ ଛୋଟ ଛୁଆ କି ନା ଚ କର ନହେଲେ ଯୋଉ ମାନେ କିଛି ଗୋଟେ ଆଙ୍କଆ
ଚ କରୁଚନ୍ତି ବା ବଡରା ବି କରୁଚନ୍ତି ଛୋଟିଆ ଛୁଆଟା ବି କରୁଚନ୍ତି।
ନହେଲେ କିଛି ଗୋଟେ ଗେମ୍ ଆଉ ଛୋଟ ପିଲାଙ୍କ ଭିତରେ ମ୍ୟୁଜିକ ଚେୟାର ଗେମ୍ ହଉ
ହୁଁ।
ଏମିତି ସବୁ ଚାଲେ ଆଉ ଖାଇବା ପିଇବା ଉପରେ କାହିଁକିଛି କଣନାନ୍ତି ଖାଇବା ପିଇବା ଉପରେ ହେଲେ ସ୍ତ୍ରୀ ଲୋକ ଆଗେ ଧାଇବେ ଆମ ଗାଁରେ।
ହଁ ଏପଟେ ତ ଆମର ସ୍ତ୍ରୀ ଲୋକଙ୍କୁ ଡାକିଲେ ଖାଲି ଲାଜ କଲେ ଯେ ହେଟୁ ସବୁ ଆମେ ଯୋଉ ଝିଅରା ସବୁ ଥିଲେ ସବୁ ଚିଲେଇଲେ କହିଲେ ଆମ ଡାକୁ ନାହାନ୍ତି ଗୁପଚୁପ ଖାଇବା ପାଇଁ। ହେଲେ ସେ କିଏ କହିଲା କଲା ଆମକୁ ଡରିଯାଆନ୍ତି ଆମେ ସବୁ ଖାଇଦବୁ ନା ଗୁପଚୁପ ଉରା। ସେମାନେ ଡରୁଚନ୍ତି ଡାକୁନାହାନ୍ତି ଆଉ ବୋହୂ ମାନେ କଣ ଗାଁବୋହୁ ଲାଜ କରିବେ ସେମାନଙ୍କୁ ଡା
ଲାଜ ନାହିଁ ଆମର ଗାଁରେ ସବୁ ବାହା ହେଇଛନ୍ତି ଗାଁରୁ ଝିଅ ଗାଁରୁ ବୋହୁ ଲାଜ ଫାଜ କିଛି କିଛି ନାହିଁ।
ହଁ ତହ ହେଇ ପାଖାପାଖି କିଛି ଲାଗିବନି।
ଏବେ ମାଡଗୋଳ ହଉ ମାନେ ଯଦି ମତେ ଲାଗୁଛି ଯଦି ଖାଇବା କଣ କମ୍ପିଟିସନ କରନ୍ତେ ଏମାନେ ଆଉ ରହନ୍ତେନି। ସମସ୍ତେ ତାଙ୍କୁ ଦେଖିବା ପାଇଁ ଏକ୍ସାଇଟେଡ ହେଇଯାଆନ୍ତେ। ହିରୋଇନ ଆଜି ହିରୋଇନକି କିଏ ପଚାରୁଛି।
ହଁ।
ଆଉ ଆଜି ଆଉ ପୁଣି ଆଜି ପୁଣି କଣ ଖେଳ ଅଛି? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହାଲୋ।
ହଁ ମୋ ଭୟେସ ସବୁଚିକିରେ
ହଁ ଏବେ ଶୁଭିଲା।
ହଁ କହ କହିଲେ ଆଜି ବି ଏମିତି ଝୁଟି ଅଛି କାଲି ତ ଝୁଟି ମୁରୁଜ ହେଇନଥିଲା ଝୁଟି ମୁରୁଜ ଅଛି ଶଙ୍ଖ ପୁଙ୍କା ଆଜି ଅଛି ଆଉ ତାପରେ ଶଙ୍ଖ ଫୁଙ୍କା ଆଉ ହୁଳ ହୁଳି ଅଛି କିଏ ଲଙ୍ଗ ଟାଇମ୍ ଫୁଙ୍କି ପାରୁଛି। ଆଉ ତାପରେ ମିଠା ସେଟା ଖାଇବା ଗୋଟେ କରାହ ତାପରେ ବେଲୁନ ଏମିତିତିନିଟା ରଙ୍ଗ ଠିଆ ମାନେ କଲର ଏକାଠି ରଖା ହେଇଥିବ। ତ ସେ ଯୋଉ ପଟ କହିବେ ସେଇପଟକୁ ଡେଇଁବ ହ୍ୱାଇଟ କହିଲେ ହ୍ୱାଇଟ ପଟକୁ ଡେଇଁବ ରେଡ ଯାହାର ଭୁଲ ହବ ସେ ଆଉଟ ହବ ଆଉ।
ଓଃ ଆଚ୍ଛା।
ହଁ ସେମିତି ଗୋଟେ ଖେଳ ରଖିଛନ୍ତି କାଲି ସେଇଟା ଛୁଆ ମାନଙ୍କର ହେଇଯାଇଥିଲା ଆଜି ସିନିୟର ମାନ ରଖିଛନ୍ତି କହୁଥିଲା ଆଉ।
ଖରା ଯେମିଦି ହଉଛି ଯାଇଥିଲା ଯେ ମାର୍କେଟ ସବୁ କିଣିକି ଆଣିବା ପାଇଁ ଯେ
ହୁଁ।
ଆ ଯାଇଥିଲେ କି ଆଉ ଯାହା ଯାହା ତ ଆଣିବାକୁ ଯାଇଥିଲେ ସେଟା ତ ମିଳିଲାଣିି ଦୋକାନ ବନ୍ଦ ଆଜି। ଆଉ ତାପରେ ଷ୍ଟେସନାରୀ ଗଲେ ଟିକେ ଆଣିଲି। ଚୁଡ଼ି ମନେ ନଥିଲା ଆଣିବା ପାଇଁ ଚୁଡ଼ି ଟିକେ ଆଉ ଯୋଉଁ ଆଣିଲି ମୁଁ ମୋ ପାଇଁ ଚୁଡ଼ି ଆଣିଲି ମାମା ପାଇଁ ଆଣିଲି। ଆଉ ଗୋଟେ କଣ ଗୋଟେ କ୍ରିମ୍ଟା ଆଣିଲି ଲଗେଇବ ପାଈଁ ଆଇଲା ବେଳକୁ ଆଇସ୍କ୍ରିମ୍। ତିନିଟା ନେଇକି ଆଇିଛି ମୋର ଗୋଟେ ମାମାର ଗୋଟେ ଆଉୋ ପୁଅ ଖାଇବ।
ଓହୋ ହଁ ଭଲ ଖରା ଟା ପ୍ରବଳ ଖରା ହଉଛି ଆଉ ଆଇସ୍କ୍ରିମ ଟା ଖାଇଦେଲେ ଟିକେ ଥଣ୍ଡା ଜିନିଷ ଟା ଶାନ୍ତି ଲାଗୁଛି।
ହଁ ଆଣିଲା ବେଳକୁ ସେ ଅଧା ମାନେ ଉପର ଟା କନ ଆଇସ୍କ୍ରିମ ଟା ନା ଆ ଅଧା ଉପର ଟା ମାନେ ତରଳି ହେଇ ଗଲାଣି ଖାଲି ଉପର ଷ୍ଟିକର ଟା କାଡୁ କାଡୁ ସବୁ ବୋହି ହେଇଗଲାଣି
ଓହୋ ହଁ ହଁ।
ହଁ ଖରାରୁ ଆସିଲେ ଏଇଟା ନବ ମ ତାର
ହୁଁ ହୁଁ ଭଲ ପଢୁଛି ନାଇଁ କି?
ହୁଁ। ଆଉ ଯୋଉ ଆକର ଘର ଆସିଲା ପରେ ଯୋଉ ମାନେ ଥକା ଲାଗୁଛି ଆସଙ୍ଗେ ସ ଗାଡ଼ିରେ ବସିଲୁ ଏଠୁ ଆ ଆମେ ଗାଁ ପାଖ ବସ ସାଇ ଛୁଆ ଯେ ଯିବେ ତାଙ୍କୁ ଟିକେ ପଚାରିଦଲନୁ କହିଲି କେତେ? ଯେତେବେଳେ ଯିବ ସେ ଅନୁସାରେ କୁହ ମୁଁ ବାହାରିକି ଥିବି ସେ କହିଲଲେ ଏଇ ତିନିଟା ବେଳକୁ ଆମେ ଯିବୁ ଆଉ। ପ୍ରପର୍ଲି ଆଉ କଣ ପ୍ରପର୍ଲି ତିନିଟାରେ ଯିବେ କି ଆଉ ସେଇ ସାତଟା ବେଳକୁ ଯିବେ ଆଉ। ହେଠୁ ଆଉ ଏତେ ଖରାରେ କଣ ଗୋଠେ ଯାଉଛ ମ ଚାରିଟା ବେଳକୁ ବାହାରୁନ। ଆରେ ବର୍ଷା ଯୋଉ ଆଉଛି ଗଲା ହରି ଏ କଣ ଚାରିଟା ବେଳକୁ ବର୍ଷା ହଉଛି। ଏ ଚାରିଟା ପାଞ୍ଚଟା ବେଳକୁ ଚାରିଟାରେ ଯଦି ଯିବୁ ସାଙ୍ଗେ ସାଙ୍ଗେ ଏଇ ପନ୍ଦର କୋଡ଼ିଏ ମିନିଟ୍ ଲାଗିଥିବ ପହଞ୍ଚଥିବ। ପୁଣିି ଧାଇଁ ଧାଇଁ ଆସିବୁ।
ହୁଁ।
ତିନିଟରେ ଗଲେ ଆର୍ଟଲିଷ୍ଟ ଘଣ୍ଟେ। କି ଅଧଘଣ୍ଟେ ବୁଲୁ ବର୍ଷା ଏକରେ ଘୋଟି ଆସିଲା ବେଳକୁ ପଳେଇ ଆସିବା।
ହଁ ବା କାଲି ରଜଟା ବେଶୀ ବେକାର ହେଇଗଲା ମାନେ କାଲି ବହୁତ ଗରମ ଲାଗୁଥିଲା। ଏତେ ଗରମ ମାନେ ଟିକେ ଦୋଳି ପାଖକୁ ତମେ ଯାଇଛ ଟିକେ ଟିକେ ସମୟ ଖେଳୁଛ ତାରେ ଘରକୁ ଆସୁ ଆସିଲୁ ଟାଏଡ଼େ ହେଇକି। ତାପରେ କାଲି ଆମର ଘରେ ସକାଳ ଟାଇ ପିଠା ବନେଇଥିଲା ପିଠା ମଟର ତରକାରୀ। ଏମିତି ବନା ହେଇଥିଲା କୁଣିଆ ବି ଆସିଥିଲେ, ମୋ ମାମୁଁ ମାଇଁ ଆସିଥିଲେ, ଅପା ଆସିଥିଲେ। ଆଉ ଭାଇ ଭଣ୍ଡାର ସବୁ ଆସିଥିଲେ ତ ପିଠା ତରକାରୀ ସକାଳେ ବନାହେଇଥିଲା ଖାଇଲୁ ତାପରେ ବେଳାକୁ ସେମାନଙ୍କ ପାଇଁ ଭଲ ଭଲ ଆଇଟମ ବନାହେଇଥିଲା ହେଲେ ମୁଁ କଇଲି ମୋ ଅପା ଝିଅ ମୁଁ ଆଉ ମୋ ଭଉଣୀ ମିଶିକି ଆମେ କହିଲୁ ଆମକୁ ପଖାଳ ଦେ ଆମେ ଖାଇବାକୁ। ଖାଳ ଖାଇଦେଲୁ ଶାନ୍ତିରେ ଟିକେ ତାପରେ ଟିକେ ଘରେ ଏମତି ମଜା ମଜ୍ଲିସ୍ କଲୁ ହେଲେ ଛାଇରେ ବାହାରକୁ ଟୋଟାଲି ବାହାରି ହେଲାନି।
ହଁ ପା କାଲି ଯେମତି ଖରା ଥିଲା ଆଜି ସେମିତି ଆହୁରି ଜୋରେ ଖରା ହେଇଛି ଏପଟେ। ଖରା ହେଇଚି ଆଉ ଆସିି ବୁଲିକିନା ଖାଇକି ଟିକେ ଆସିଲି ହାରି ମୁଁ କଲି ଯାଉ ଟିକେ ଏସି ଲଗେଇକି ଟିକେ ଗଡିବି ନିଦ ଜୋରରେ ମାନେ ମାଇଲାଣି ହାଇ ମାଇଲାଣି ମୁଁ ଆଉ କଁ ଭାବୁଛି ଯି ଯିବି ନା ଯିବିନି ନଗଲେ ଆମ ଘରେ ଚିଡି ହଉଚନ୍ତି କହୁଚନ୍ତି କିଭଳିଆ ପିଲା ଟେ ତୁ ହେଇଚୁ। କିଏ ରଜରେ ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧି ବୁଲେ ତୁ ଖାଲି ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧି ଘରେ ବସିକି ଏ ଟିକେ ନାକୁ ଦୋଳି ଖେଦଉଛୁ ଫଟ ଟିକେ ଉଠେଇ ଦଉଛୁ ତାପରେ ପଳଶୁ ଶୋଉଚୁ। ଖାଉଛୁ କି ନହେଲେ ଘର ଭିତରେ ବୁଲୁଚୁ ଯାନଟିକେ ବୁଲିବୁନୁ। ନୂଆ ଶାର୍ଟ ପିନ୍ଧନ୍ତି କଁ ପାଇଁ ବୁଲିବା ପାଇଁ କା। ତୁ ନୂଆ ଶାଢୀ ପିନ୍ଧି ଖାଲି ଘର ଭିତରେ ପଅ।
ହଉ ହଉ ତୁ ଯା ତ ତୋ ହାଇ ଆସିଲାଣି ତୁ ଯାଆ ଟିକେ ରେଷ୍ଟ ନେଇଯା ମୁଁ ରଖୁଛି ହେଲା ପରେ କଥା ହବା ଆଉ।
ଅ ହଉ ଆଉ।
ହ।